ହ୍ୟାଲୋ।
ହାଲୋ।
ହ୍ୟାଲୋ।
ହଁ ହ୍ୟାଲୋ।
କଣ ଶୁଭୁନି ନା କଣ?
ହଁ ଶୁଭିଲା ବା।
କଣ କରୁଛୁ?
ମୁଁ ଏଇଠି ବସିଛି ଆଉ।
ଅ, ହଉ। ଆଉ ସନ୍ଧ୍ୟାବେଳେ କଣ ଖିଆ ହେଇଥିଲା?
ମୁଁ ସନ୍ଧ୍ୟାବେଳେ ଖାଇଥିଲି ବରା।
ଆଉ ବଢିଆ। ମୁଁ କିଛି ଖାଇନି।
ଭୋକ ହେଇନି?
ନା ହେଇନି।
ଆଉ କଣ ଖାଇବା କଣ ବନିଛି?
ଖାଇଆ ଆଜି ରୁଟି ଆଉ କଣ ହଉଛି କେଜାଣି ମୁଁ ଜାଣିନି।
ଓହୋ।
ଆଉ କ।
ଆଉ କଣ କହୁନୁ?
ଯାଉଚି। ସଇଲା ଏଇ ତ ଆଉ କଣ?
ଆଉ ବର୍ଷା ହଉଛି ନା ଆଉ କଣ ଗରମ?
ବର୍ଷା ଆଜି ହେଇଛି ବା ଇଆଡେ ଜୋର ସେ।
ହଁ ଗରମ ବି ହଉଛି ଟିକେ ଟିକେ ଆଉ।
ହୁଁ, ଉଁ,
ହୁଁ।
ବଢିଆ, ଆଉ କଣ ପଢାପଢି ସରଲାଣି?
ନାଇଁ ପଢିନି ପଢିବି ଆଉ।
ଯାଉ କେତେବଳେ ରାତି ଦଶଟାରେ?
ହଁ ମୁଁ ତ ଲେଟ୍ ରେ ପଢେ ଆଉ।
ହଁ ଆଉ
ଆଉ ତୁ ପଢି ସାଇଲୁଣୁ?
ନା।
ହାଲୋ।
ମୁଁ ଆଜି ପଢିବିନି ଆଜି ଗୋଟେ ଦିନ ଛୁଟି।
କାଇଁ ଆଜି କଣ ରବିବାର ନା?
ନା ଆଜି ଇଚ୍ଛା ନାହିଁ।
ଓହୋ, ତୋ ଦେହ ଭଲ ନାହିଁ ନା?
ନା ବା।
ହଁ ସେଇଆ ଆଉ ତୋ ଭଏସ୍ ରୁୁ ଜଣା ପଡୁଛି ଆଉ।
ହୁଁ, ଉଁ, ଥଣ୍ଡା ହେଇଯାଇଛି।
ହଉ ମେଡିସିନ ଖାଇଦବୁ ଭଲ ହେଇଯିବ।
ହୁଁ। ଆଉ।
ଆଉ କଣ କହୁନୁ?
ଆଉ କଣ କହିବି?
କୁଆଡେ ବୁଲିଆକୁ ଯାଇନୁ?
ନା।
ଆ ହ ବର୍ଷା ହଉଚି ଆଉ କୁଆଡେ ବୁଲିଆକୁ ଯିବୁ। ଉଁ
ଆଉ ଘରେ
ହୁଁ ଘରେ ସମସ୍ତେ ସେଇଠି ବସିଚନ୍ତି ଆଉ ମା। ବଡ ମା ରୋଷେଇ କରୁଚନ୍ତି।